ହ୍ୟାଲୋ।
ଆପଣଙ୍କୁ ମୋ ଭଏ ଶୁଭ ଯାଉଚି?
ହଁ ହଁ ଶୁବୁଛି। ମୋ ଭଏସ୍ ଶୁବା ଯାଉଛି କ୍ଲିଅର୍?
ହଁ ଶୁଭା ଯାଉଚି।
ହଁ କଣ କରୁଥିଲ?
ଏଇଠି ଛାତ ଉପରେ ବସିକି ପବନ ଖାଉଥିଲି।
ଓହୋ! ନା ଆଉ ଖାଇଥିଲ କଣ ଖରାବେଳେ?
ମୁଁ ଖାଇଥିଲି ଅରୁଆ ଭାତ ଡାଲି ଅରୁଆ ଭାତ ଡାଲି ଆଉ ପୋଟଳ କୁର୍ମା। ଆ, ଇତ୍ୟାଦି ଇତ୍ୟାଦି।
ଆଚ୍ଛା, ଆଚ୍ଛା।
ଆପଣଙ୍କୁ କିଛି ସାଉଣ୍ଡ ଶୁଭା ଯାଉଚି କି?
ହଁ କିଛି କଟ୍ କଟ୍ ଶୁଭା ଯାଉଥିଲା।
ଏବେ ଶୁଭୁଚି?
ନା ଏବେ ଶୁବୁନି।
ହଁ ଆପଣ କଣ ଖାଇଥିଲେ ଖରା ବେଳେ।
ମୁଁ ଖାଇଥିଲି ଭାତ ଫୁଲକୋବି ତର କାରୀ ଡାଲମା ଆଉ ପାମ୍ପଡ଼।
ଆପଣଙ୍କୁ ବୋଧେ ଫୁଲକୋବି ବହୁତ ପସନ୍ଦ?
ହଁ। ମୋତେ କିଛିଟା ଜିନିଷ ବହୁତ ପସନ୍ଦ ଆଉ କିଛିଟା ଜିନିଷ ଜମା ଖାଏନି।
ଅ, ଯେମିତି କିି ଉଦାହରଣ ସ୍ବରୂପ କ୍ଷୀର।
ହଁ।
ଆପଣ ଏବେ କଣ କରୁଛନ୍ତି?
ମୁଁ ଏବେ ଏଇଠି ବସିଛି।
ଓହୋ!
ହୁଁ, ଆଉ ତୁ ତୋମେ ଆଉ ରୁପାଲି ଛାତ ଉପରେ ଅଛ?
ହଁ ମୁଁ ଅଛି ରୁପାଲି ଅଛି ଆଉ ଜାଇ ଇ ଅଛି ଆଉ ରୁପାଲି ର ଭଉଣୀ ଅଛି। ତାଙ୍କ ମାଉସୀ ଝିଅ।
ଆଚ୍ଛା ଆଛା।
ଆଛା ଆଚ୍ଛା ଆପଣ କଣ କରୁଛ? କଣ ଖାଇଥିଲେ ସକାଳେ?
ମୁଁ ଆଜି ସକାଳ ଖାଇଥିଲି ଦୁ ଟି ଆଉ ଭଜା ହଁ ରୁଟି ଭଜା।
ଆଉ ଦହି ଖାଇଥିଲେ ବୋଲି ମୁଁ ଶୁଣିଥିଲି?
ହଁ ଭୁଲି ଯାଇଛି କହିବାକୁ ମୁଁ ଶୋଇକି ଉଠିଛି ତା ସବୁ ଭୁଲି ଯାଉଛି।
ଆପଣ କଣ ଏବେ ଉଠୁଛନ୍ତି ଶୋଇକି?
ହଁ ଅ ମୁଁ ଟିକେ ଦେହ ଭଲ ଲାଗିଲାନି ମୁଁ ମ ମ ମୁଁ ଆଜି ଛାତ ଉପରକୁ ଯାଇଥିଲି ମତେ ଗୋଟେ ବିରୁଡି ମାରିଦେଲା।
ୱଉ ବଢ଼ିଆ ହେଇଛି। ଆପଣ ବି ସେଇ ବିରୁଡିକୁ କାମୁଡି ଦେଇଥିଲେ ହେଇଥାନ୍ତା।
ହିଁ ହିଁ ସେଇ ଆମ ସେଇ ଛା ଛାତ ଉପରେ ଗୋଟେ ବସିବାକୁ ଜାଗା ଅଛି ତା ତଳେ ବିରୁଡି ଘର କରିଛି ମୁଁ ଛାତଉପରକୁ ଯାଇ ସେଠି ଜଷ୍ଟ୍ ବସିଲି ତ ସେ ବିରୁଡି ଆସି ମୋ ଗୋଡକୁ ମାରିଦେଲା ଆ ତ ମୁଁ ସେଇଠି ଆସିକି କାନ୍ଦିକି ଶୋଇ ପଡିଥିଲି।
ଆପଣ କଣ ଏତେ ଛୋଟ ଛୁଆ ଯେ ଆପଣ ବିରୁଡି କାମୁଡିଲେ ଆପଣ କାନ୍ଦୁଛନ୍ତି?
ହ ସେ କେତେ ଜୋର ସେ କଷ୍ଟ ହେଲା ମତେ ଆଗରୁ କୋଉ ବି ବିରୁଡି କି ମହୁମାଛି କାମୁଡି ନଥିଲେ।
ଓହୋ ଆପଣ ବହୁତ ସେନ୍ସେଟିଭ।
ହ ହଁ ସେ ପୁରା କୋଉଠି କି ମାରିଥିଲା କହିଲୁ ଯୁ ଗୋଡ ଯୋଉ ଆ ଆଙ୍ଗୁଠି ଯୋଉ ଜଏଣ୍ଟ ଦିଟା ନୁହଁ କି ସେ ପୁରା ସେ ଭି ଭିତରେ ମାରି ଦେଇଥିଲା ମାନେ ସେ ଆଙ୍ଗୁଠି ଯେତେବେଳେ ଜଏଣ୍ଟ ହେଉଥିଲା ବହୁତ ଜୋର ସେ ପେନ୍ ହଉଥିଲା। ମୁଁ ସେ ଆଙ୍ଗୁଠି ପୂରା ଧରିକି ଏମିତି ବସିଥିଲି।
ଓହୋ ଆପଣ ଏବେ ଯଦି ଛାତ ଉପରକୁ ଯାଆ ଯାଆନ୍ତି ତାହେଲେ ଛାତ ଉପରେ ବହୁତ ଭଲ ବିଜୁଳି ମାରୁଛି ଆପଣ ଦେଖିପାରନ୍ତେ?
କ କହିଲେ?
ଆପଣ ଯଦି ଏବେ ଛାତ ଉପରକୁ ଯିବେ ଏବେ ଛାତ ଉପରେ ବହୁତ ଭଲ ପବନ ହଉଛି ଆପଣ ଆ ଦେଖିିପାରୁଛି ପବନ କୁ ପବନ ଖାଇଥାନ୍ତେ ଆଉ ଉଁ ଆକାଶରେ ବହୁତ ଜୋର ସେ ବିଜୁଳି ମାରୁଛି ସେଇଟା ବି ଦେଖିଥାନ୍ତେ।
ହଁ ମୁଁ ଏବେ ବାହାରେ ଅଛି ଆମ ଘର ବାହାରେ ଛିଡା ହେଇଛି ଛା ଛାତ ଉପରକୁ ଚାଲିକି ଯାଇପାରୁନି ବା ସେ ଗୋଡକୁ କାମୁଡି ଦେଲା ମୁଁ ଆଉ ଚାଲି ପାରୁନି ବେଶୀ।
ଓହୋ ଆ ସମସ୍ତେ ବୋଧେ ଛାତ ଉପରକୁ ଉଡି ଉଡି ଯାଆ
ସେଇ ସେଥିପାଇଁ ତଳେ ଅଛି ବାକି ପବନ ତ ବେଶୀ ହଉନି ପବନ ଟିକେ ଟିକେ ହଉଛି।
କାହିଁକି ଆମ ଛାତ ଉପରେ ଏଡେ ଜୋର ସେ ପବନ ହଉଛି ଆମେ ସବୁ ଚୁଟି ଖୋଲିଛୁ ଚୁ ଟି ଆମର ସମସ୍ତଙ୍କର ଚୁଟି ଉଡୁଛି।
ଆଛା ଆଚ୍ଛା। ଖାସ ତମ ଘର ଯାଇକି ଆମ ଘର ପାଖରେ ରୁହନ୍ତା ମୁଁ ମୋର ମୁଁ ପଳାନ୍ତି ତମ ଘରକୁ।
ଆଉ କେତେ ଏମିତି ଦୂର କି ବହୁତ ପାଖରେ ତ।
ହଁ ତଥାପି ଟିକେ ଦୂର ନୁହଁ?
ଆପଣଙ୍କୁ କିଛି ସାଉଣ୍ଡ ଶୁଭୁଛି କି?
ହଁ ଟିକେ ଟିକେ ଶୁଭିଲା ଏବେ କିଏ ଗୋଟେ କହେ କଥା କହିଲା।
ହଁ ସେଇ ଅଛନ୍ତି ଯୋଉ ଆମ ଘର ପାଖର ଯାଇ ସିଏ ଚିଲଉଚି।
ଆଚ୍ଛା, ଆଚ୍ଛା, ତାଙ୍କ ଦେହ ସବୁ କେମିତି ଅଛି? ହଁ ରା ତିରେ ମୁଁ କଣ ଖାଇବି ଦେଖିବି ମା ଯାହା ରୋଷେଇ କରିଥିବ ସେ ଖାଇବି ଆଉ ମୁଁ ଜାଣିନି ସେ ସେ କଣ ରୋଷେଇ କରିଛି।
ଆପଣ ବୋଧେ ଘରେ ବହୁତ ଗାଳି ଶୁଣନ୍ତି?
ହଁ
କଁ ପାଇଁ ଶୁଣନ୍ତି, ଆପଣଙ୍କର କାମ ହିଁ ସେମ୍ ଦେଇଥିବ ବୋଧେ, ଓହୋ।
ହୁଁ ଏମିତି କଥା ଆଉ କଅନା।
ଆଉ ଆପଣ କିଛି କୁହନ୍ତୁ?
ହଁ ଆଉ ତମ ଦେହ କେମିତି ଅଛି? ଯାଇ, ତମର ରୂପାଲିର ତମ ମାନଙ୍କ ଦେହ ସବୁ କେମିତି ଅଛି?
ଆମ ଦେହ ବହୁତ ଭଲ ଅଛି, ଖାଲି ରୂପାଦିଦି ଙ୍କର ଏଇ ଯୋଉ କାମ ଗୁଡ଼ାକ ଅଛି ସେଇ କାମରେ ତାଙ୍କର ମୁଣ୍ଡ ପୁରା ଖରାପ ହେଇଯାଇଛି।
ଆଚ୍ଛା। ତାର ପିମ୍ପ ପିମ୍ପଲ୍ସ ବାହାରି ଯିବ ତାକୁ କହିବୁ ବେଶୀ ଟେନସନ୍ ନବନି।
ହଁ ତାଙ୍କର ସେ ଯୋଉ ନାକ ତଳେ ଥୋଡ଼ି ଉପରେ ଗୋଟେ ପିମ୍ପଲ୍ସ ସେଇ ହେଇଚି।
ଆଚ୍ଛା, ଆଚ୍ଛା, ଯଦି ଟେନସନ୍ ହିଁ ଏତେ ନଉଛି
ଓହୋ, ଆପଣ ଆଜି କୋଉ କଲରର ଡ୍ରେସ୍ ପିନ୍ଧିଛନ୍ତି?
ମୁ ଆଜି ଗୋଟେ ପିଙ୍କ୍ କଲରର ନ୍ୟୁଟ୍ ପିଙ୍କ୍ କଲରର ଟଗ୍ ଟପ୍ସ ଗୋଟେ ଗ୍ରୀନ୍ କଲରର ପ୍ୟାଣ୍ଟ ପିନ୍ଧିଛି।
ଆପଣ କ୍ରପ୍ ଟପ୍ ପିନ୍ଧିଛନ୍ତି ନା ଭଲ ଫୁଲ ଟପ୍ ପିନ୍ଧିଛନ୍ତି?
କ୍ରପ୍ ଟପ୍ସ ନୁହଁ ନର୍ମାଲ୍।
ଅଁ ମୁଁ ଶୁଣିଥିଲି ଆପଣ ସବୁବେଳେ କୁର୍ତ୍ତି ପିନ୍ଧନ୍ତି ଏବେ ଆଉ କୁର୍ତ୍ତି ପିନ୍ଧୁନାହାନ୍ତି?
କୁର୍ତ୍ତି ବାହାରକୁ ଗଲେ ପିନ୍ଧେ, ଘରେ ସର୍ଟସରେ ରୁହେ।
ଆଉ ହୋ, ମତେ ଲାଗିଲା କି ଆପଣ ଘରେ ବି କୁର୍ତ୍ତି ପିନ୍ଧିକି ରୁହନ୍ତି। ନ୍ତି କାରଣ ମୁଁ ଶୁଣିଥିଲି ଆପଣଙ୍କୁ ଟ୍ରାଡ଼ିସ୍ନାଲ୍ ପସନ୍ଦ।
ହଁ ବାକି ଘରେ ଗରମ ହୁଏ ନା ସେଥିପାଇଁ ମୁଁ ଘରେ ଫୁଲ୍ ଡ୍ରେସ୍ ପିନ୍ଧି ପାରିବି।
ଓହୋ ଆପଣଙ୍କ ଘରେ ଏସିି ଅଛି?
ହଁ
କେତେଟା ଅଛି?
ଗୋଟେ ହିଁ।
ମୋତେ ଲାଗିଲା ମୁଁ ଶୁଣିବାକୁ ପାଇଥିଲି ଆପଣଙ୍କର ଦଶ୍ଟା ଏସି ଅଛି ତ ସେଇ ଯୋଗୁରୁ ପଚାରିଲି।
ମୋ ବିଷୟରେ ଏତେ ସାରା କଥା ଖୁସି କୋଉଠୁ ଶୁଣୁଚି?
ଆପଣ ଏମିତି ମୋ ନା ଧରି ପାରିବେନି।
ଆଚ୍ଛା ଆଚ୍ଛା ଧରି ପାରିବିନି।
ନା ଆଉ ସମସ୍ତଙ୍କ ନା ଧରି ପାରିବେ କିନ୍ତୁ ମୋ ନା ଧରି ପାରିବାନି କାରଣ ଆମେ ଦି ଜଣ କଥା ହଉଛନ୍ତି।
ଆଚ୍ଛା ଆଚ୍ଛା ହଁ। ହଁ ତ ଆଣ୍ଟି ଅଙ୍କଲ କେମିତି ଅଛନ୍ତି ଆଉ ତୋ ଦିଦି?
ଆମ ଘରେ ସମସ୍ତେ ଭଲ ଅଛନ୍ତି ଆପଣଙ୍କ ଘରେ କେମିତି ଅଛନ୍ତି ସମସ୍ତେ?
ହଁ ମୋ ଘରେ ବି ମାମା, ବାବା ସମସ୍ତେ ଭଲ ଅଛନ୍ତି ଆଉ ମୋ ଭାଇ ବି।
ଆପଣଙ୍କ ଭାଇ ସକାଶେ ଆପଣ ବହୁତ ବହୁତ୍ ଗାଳି ଶୁଣନ୍ତି।
ହଁ ସେ ଟିକେ ଭଲ ପିଲା ତ ସେଥିପାଇଁ ମୁଁ ଟିକେ ତା ଆଗରେ ଭଲ ନୁହୁ।
ଓହୋ ମୁଁ ଜାଣିଗଲି କିଏ ଭଲ କିଏ ଖରାପ।
ହୁଁ। ସେ ଘରର ସବୁ କାମ କରିଦିଏ ମୁଁ କରିପାରେନି। ସେ ଜଲଦି ଉଠିକି ଟ୍ୟୁସନ୍ ପଳାଏ ମୁଁ ଲେଟ୍ ରେ ଉଠେ। ସିଏ ଜଲଦି ଉଠି ଟ୍ୟୁସନ୍ ପଳାଏ ମୁଁ ଲେଟ୍ ରେ ଉଠେ।
ଓ ହୋ ଆପଣଙ୍କ ଭାଇର କୋଉ କ୍ଲାସ୍?
ତାର କୋଉ କ୍ଲାସ୍ ତାର ଟେନ୍ଥ ହେଲା।
ମାନେ ଆପଣଙ୍କ ଭାଇର କୋଉ କ୍ଲାସ ବି ଆପଣ ଜାଣିନାହାନ୍ତି।
ଟେନ୍ଥ ହେଲା ପା।
ଓ ହୋ।
ହୁଁ। ଆଉ ଅ ଆଣ୍ଟି କଣ କରୁଛନ୍ତି ସମସ୍ତେ ତଳେ ଥିବେ।
ହଁ ସମସ୍ତେ ତଳେ ଆମେ ମାନେ ଛାତ ଉପରେ ଅଛୁ ମାନେ ଆଉ ସମସ୍ତେ ତଳେ ହିଁ ଥିବେ।
ଆଚ୍ଛା। ଆଚ୍ଛା ଆଚ୍ଛା। ଆଉ ତମ ଭଉଣୀ ଘରେ ଅଛନ୍ତି ନା ବାହାରେ ଅଛନ୍ତି?
ଆମ ଭଉଣୀ ବାହାରେ ଅଛନ୍ତି ଏବେ ଆସିନାହାନ୍ତି ଘରକୁ ସେମାନେ ଆସିଲା ବେଳକୁ ଆଠଟା ନଅଟା ହେଇଯିବ।
ଓ ହୋ।
ମୁଁ ପଚାରୁଥିଲି କି ଆପଣ ଧଉଳି କେତେ ଥର ଯାଇଛନ୍ତି?
ଧଉଳି ମୁଁ ସେଇ ସାତ ଥର ଯାଇଛି ବାକି ଏବେ ଦି ବର୍ଷ କି ତିନି ବର୍ଷ ହେଇଯିବ ଯାଇନି।
ମତେ ପଚାରନ୍ତୁ ମୁଁ କେତେ ଥର ଯାଇଛି।
ଆପଣ କେତେ ଥର ଯାଇଛନ୍ତି?
ମୁଁ ଏ ଯାଏ ଥରେ ବି ଯାଇନି।
ମିଛ କଥା ମାନେ ଧଉଳି ଯାଇନୁ।
ନା ମୁଁ ଧଉଳି ଜନ୍ମରୁ ଯାଇନି। ଆମେ ଏଥର ଭାବିଥିଲୁ ଧଉଳି ଯିବୁ ବୋଲି ଦେଖିଲା ବେଳକୁ ଆମେ ମାମୁଁ ଘରକୁ ଯିବୁ ରଜରେ।
ଆଚ୍ଛା ଆଚ୍ଛା ଧଉଳି ତ ପାଖରେ ପଳେଇ ଯା କାହା ସହିତ ଗୋଟେ ଅଙ୍କଲ କୁ କହିକି।
କାହା ସହିତ ଯିବି କାହା ସହିତ ମତେ ଆଉ କହି ସାରେ ତାପରେ ଯିବି ତମେ ମାନେ ତ ଯୁଆଡ଼େ ବୁଲିବାକୁ ଯାଉଛ ଏ ରୁହ ତମାନେ ତ ଯୁଆଡ଼େ ବୁଲିବାକୁ ଯାଉଛ ମତେ ନଉନ ତାହେଲେ ମୁଁ ଯିବି କାହା ସହିତ।
ଆଚ୍ଛା ଆଚ୍ଛା ସରି ସରି ନେଷ୍ଟ୍ ଟାଇମ୍ ଗଲେ ନବୁ ବାକି ଧଉଳି ଟା ବହୁତ୍ ମାନେ ବୋରିଙ୍ଗ ପ୍ଲେସ୍ ଟା ଏତେ ବି ଭଲ ମାନେ ମଜା ମସ୍ତି କଲା ଭଳିଆ ଜାଗା ନୁହଁ।
ତ ମୁଁ ତ କେବେ ଯାଇନି ତ ମୁଁ ଜାଣିବି କେମିତି ଆଉ ଆପଣ ଯୋଉ ଅଣତିରିଶି ତାରିଖ ଦିନ ହଉ ରଖୁଛି ପଛରେ କେବେ କଥା ହବା।
ହଁ ହଁ ହଁ ବାଏ।